ହ୍ୟାଲୋ। ହଁ ହ୍ୟାଲୋ। ଆଜ୍ଞା ହ୍ୟାଲୋ। ଆପଣ କଣ କରୁଛନ୍ତି? ଆପଣଙ୍କ ହଁ ଆପଣଙ୍କର ଶବ୍ଦ ଶଦ୍ଦଟି ଶୁଭୁନଥିଲା ମତେ।
ଓହୋ। ମୋ ନେଟୱାର୍କ ତ ଠିକ୍ ଅଛି କଣ ଗୋଟେ ହେଇଥିବ ଆଉ।
ହଁ ହଁ ଆଉ କଣ ପଚାରୁଥିଲେ କାଲି ହଁ ହଁ ଏବେ ଶୁଭୁଛି।
ହଁ କୁହନ୍ତୁ?
ଆଉ ମୁଁ କହୁଥିଲି କଣ କାଲି କଣ ଟିଫିନ୍ ଦେଲେ ବାହାରେ ଖାଇବ କାଲି ତ ଟିଫିନ୍ ନବନି ଆଉ।
ହଁ କାଲି ଟିଫିନ୍ ନେବିନି ବାହାର ଟିକେ ଖାଇବା ଆଉ। ସେ ବାହାର ଜିନଷ ଯଉ କଣ ଯାଉଛି ଦେହେରେ ଟୋଟାଲି ଯାଉନି। ମୁଁ ବାହାର ଜିନିଷ ଅପେକ୍ଷା ଅଧିକ ଏ ଯୋଉ ଗରମ ହଉଛି ମୁଁ ଶଇ ପରୁନି। ସେଇ କୋଲ୍ ଡ୍ରିସ୍ ଯାକ ପି ପି ଅଧିକ ମୁଁ ଫ୍ୟାଟ ବଢେଇଲିଣି।
ସେମ୍ ସେମ୍ ମୁଁ ବି ମୁଁ ଏବେ ଆଭଏଡ କରୁଛି ବେଳେଳେ ବଟ୍ କିନ୍ତୁ ସାଙ୍ଗମାନେ ଥିଲେ।
ସାଙ୍ଗ ମାନେ କିଏ ଗୋଟୋ ହା ଆଗରେମିତି ହଲେଇଲେ ଦେଲେ କୋଲ୍ ଡ୍ରିସ୍ ପିଇବୁ? ଆ ଯାହା ସେ ଯାହା ବି ହଉ ଯାଇ କୋଲ୍ ଡ୍ରିସ୍ ପିଇବି ହଁ ଆଣେ।
ହଁ ବା ସେଇୟା ଆଉ ସାଙ୍ଗମାନେ ଯାଉଛୁ ତ ରହୁଛୁ କେତେ ସମୟ ତ।
ସେଇ। ଯେତେ ବି ଆଭଏଡ୍ କଲେ ସେ କୋଲଡ୍ରିଙ୍କସ୍। ନିଜ ଆଡୁ ହିଁ ତାକୁ ଡାକୁଚି ଆସ ମତେ ପିଇବୁ।
ହଁ ପରା।
ସେଇଥିରେ ହିଁ ଅଧିକ ଫ୍ୟାଟ ବଢେ। ବଟ୍ ଆମେ ଜାଣିଛେ ବି ବଟ୍ ଏ ଯୋଉ ଗରମ ହଉଛି ତ ସହି ହିଁ ହଉନି।
ହଁ ବାହାରେ ସମସ୍ତେ ଆଗରେ ପିଲା ବେଳକୁ ତାପରେ। ଇଛା ଟା ହଉଛି ଆଉ କଁ କରି
ହୁଁ। ତମର ସବୁ କୋଲଡ୍ରିଙ୍କସ୍ ରେ କଁ କୋଉଟା କୋଉଟା ଫେବେରେଟ୍।
ମୋର ଥମସ୍ଅପ୍।
ଥମସ୍ଅପ୍ ମୋର କୋକା କୋଲା।
ହଁ ସେଇ ପାଖା ପାଖି ଏକା ଆଉ।
ହଁ ପାଖାପାଖି ଏକା ତମର ଟିକେ ପୁରା କଡା ମୋର ଟିକେ ହାଲକା ବାଲା।
ହୁଁ ଆଉ ମତେ ଥମସ୍ଅପ୍ ବହୁତ ଭଲ ଲାଗେ। ଆଉ ବାକି ସେମତି ମାଜା ପିଇଦିଏ ବେଳେ ବେଳେ ଆଉ।
ହଁ ସେଇଟା ତ ସାଇଡ ଆଇଟମ ଯାହାବି ଯେତେ ବେଳେ ବି ମୁଡ ହେଲେ ପିଇ ଦେଲ ତ ଫେବରଟ ରେ ଥମସ୍ଅପ୍ ଆଉ।
ଥମସ୍ଅପ ହଁ ତମର ଫେବରେଟ୍। କଣ ଯୋଉ ମାନେ ଫୁଡ ମାନେ ଫାଷ୍ଟ ଫୁଡ ରେ।
ଫାସ୍ ଫୁ ଫାଷ୍ଟଫୁଡ ରେ। ହଁ ବେସିକାଲି ମତେ ରୋଲ ଭଲ ଲାଗେ। ଚାଓମିନ ଟା ରେ ଟିକେ ଯୋଉ ଗୋଲ ମରିଚ ପକା ହୁଏନି କି ସେଥିପାଇଁ ମୁଁ ସେଇଟା ଟିକେ ଆଭଏଡ କରେ। ଗୋଲୁ ମରିଚ ମୋ ଦେହରେ ଯାଏନି।
ଓହୋ ହୋ।
ହଁ ସେଇ ରୋଲ ଟା ମୋ ଫେବରଟ୍ ଆଉ, ଚିକେନ, ପକୋଡା।
ଆଚ୍ଛା ଆଛା।
ହଁ ତମର।
ମତେ ସେଇ ଚିକେନ ପକୋଡା ଭଲ ଲାଗେ ଆଉ ଯୋଉ ଚାଉମିିନ ଭଲ ଲାଗେ।
ଆଚ୍ଛା ଚିକେନ ପୋକଡ଼ା ତ ସମସ୍ ସ୍ତ ଙ୍କର ହୁଏ ତାର ଯୋଉ ଟେଷ୍ଟ ଆଉ ତା ଚଟଣି। ହିଁ ହେଁ କହିଲା ବେଳୁକୁ ହିଁ ଦେହ କଁ ହେଇ ଯାଉଛି।
ହଁ। ଏବେ ମୁଁ ବହୁତ ଦିନ ହେଲା ରୋଲ ଖାଇ ନଥିଲି କାଲି ନା ପରଦିନ ଭାଇ କି କହିଲି ଯା ରୋଲ ନେଇକି ମାନେ। ରୋଲ ଆଣିଦେ ଖାଇବି ସିଏ ବାହାରକୁ ଯାଉଥିଲା ଖାଇବାକୁ ମୁଁ ବାହାର ଖାଇବା ଆଭଏଡ କରୁଥିଲି କିନ୍ତୁ। ସିଏ ଗୋଟେ ବାହାରକୁ ଯିବ ଖାଇବାକୁ।
ସେଇଟା।
ଏମିତି କରିକି ଖାଇ ଦଉଛି ସବୁ ବଳେ ବାହାର ଜିନିଷ।
ସେ ନିଜ କୁ ଯେତେ ଥର ନା ଦେହ ଖରାପ ହବ ଖାଇବାନି ଥାଉ। ସିଏ ଯେମିତି ହେଲେ ଡାକିକି ତା ପାଖକୁ ହିଁ ନେଇ ଯାଉଛି।
ହଁ ପରା ଆଉ କଣ କରି ହେବ।
ହଁ ଯୋଉ ଯାଏଁ ଆମେ ବଞ୍ଚିଛେ ସେଇଆକୁ ହିଁ ଖାଇବା ତାକୁ ଛାଡି ପାରିବାନି ମୁଁ ଯାହା ଭାବିଲିଣି।
ମୁଁ ବି ଭାବୁଛି କେତେବେଳେ ଓଜନ କମେଇବା ପାଇଁ କେମିତି କମେଇ ବି ଜାଣି ପାରୁନି ସି ମୋର। ସିଏ ସେଇ ସିକ୍ସଟି ଫାଇବ୍ ହେଇ ଗଲାଣି କଣ କରିବି ଆଗରୁ ଫିଫ୍ଟି ଫାଇବ୍ ଥିଲି। ମତେ ସେତେବେଳେ ଲାଗୁଥିଲା ମୁଁ ମୋଟା ହେଇଯାଇଛି ମୁଁ ୱେଟ୍ କମେଇବି ପଚାଶ କି ଅଡଚାଳିଶ କରିବି। କିନ୍ତୁ ଏବେ ମାନେ ସିକ୍ଟିଫାଇଭ ହେଇଗଲେଣି ୱେଟ କମଉନି।
ମୁଁ ସେ ମୁଣ୍ଡରେ ନାଇଁ ୱେଟ କମେଇଦବା ଚାଲ ଯିବା ଏକ୍ସରସାଇଜ କରିବା ସକାଳୁ ଉଠିବା। ନାଇଁ ସଖାଳ ହେଲେ ନାଇଁ ଉଠିବାନି ଆଉ ବାଧା ଲାଗୁଚି ଶୋଇପଡିବା। ଏଇ ଟାଇପ୍ ର ଚାଲିଚି ମୋର।
ହଁ ବା ମୋର ବି ସେୟା। ତମେ ସକାଳେ ମାନେ ଉଠୁଚ କେତେବେଳେ?
ହୁଁ ମୋର ଏବେ ତ କଲେଜ୍ ଫିଟିଲା କଲେଜ୍ ଫିଟିଲା ତ ସାତଟାରେ ଉଠୁଚି। ନ କଲେଜ୍ ଟାଇମ ରେ ଏଇ ଟାଇମ ରେ ମୋର ନଅ ଦଶ ବାଜିଯାଏ।
ଆଚ୍ଛା। ଆଉ, ରାତିରେ ଶୋଉଚ କେତେବେଳେ?
ରାତି ସାଢ଼େ ଦଶଟା ମୋର ବର୍ଡର ଲାଇନ୍।
ମାନେ ସାଢେ ଦଶଟାରେ ଶୋଇକି ତମେ ଦିନ ଦଶଟାରେ ଉଠିଚ ।
ହଁ। ମତେ ମୋ ଯୋଉ କହନ୍ତିନି ଫେବରେଟ୍ ମୁଁ କଣ କହିବି ଫେବରେଟ୍ ରେ ମୁଁ ଶୋଇବାକୁ କହିବି। ଶୋଇବା ଟିକେ ଗଲେ ସୁକୁନ ମିଳେ। ବହୁତ ଲେଜି ମୁଁ। କାମରେ ଯେ ଟିକେ ରୁ ଟିକେ କମ୍ ମୁଁ ପୁରା। କାମ ମୋ ଦ୍ଵାରା ହୁଏନା।
ନାଇଁ ଅଳସୁଆ ତ ମୁଁ ବି। କିନ୍ତୁ ମାନେ ମୁଁ ଶୋଏନି ଏତେ ମାନେ ବସେ। ମାନେ ମୁଁ କାମ କରିବାକୁ ଇଚ୍ଛା ନୁହଁ। କିନ୍ତୁ
ମାନେ ଟିକେ ବସ ମାନେ ବସା ବସି କରିବାକୁ ତମକୁ ପସନ୍ଦ ଆଉ।
ହଁ ମାନେ ବସିକି ମୋବାଇଲ ଖେଞ୍ଚୁଥିବି କି ବସିଥିବି, ମାନେ ନିଦ ମାନେ ନିଦ ହୁଏନି ମତେ। ସେଇଟା ହେଲା ମେନ୍। ରାତିରେ ନିଦ ହବନି। ମାନେ ମୁଁ ଦିନରେ ଶୋଇପଡିବି ଯେତେବେଳେ ମାନେ ନିଦ ଦିନରେ ମୋତେ ଉଠିବାକୁ ଇଚ୍ଛା ନ ନାଇ ଘର ଲୋକ ଜବରଦସ୍ତି ଉଠେଇଦିଅନ୍ତି। କିନ୍ତୁ ରାତିରେ ମୁଁ ଶୁଏ କେତେଟା ରେ କହିଲ? ଗୋଟେ, ଦିଟା, ତିନିଟା।
ଓ କେହି କୁହନ୍ତିନି କିଛି?
ନାଇଁ ସବୁ ଶୋଇପଡନ୍ତି ମୁଁ ତ ଫୋନ୍ କେଞ୍ଚୁଥାଏ ବସିକି।
ଆଚ୍ଛା। ମତେ ମୋ ପାପା ହିଁ ବର୍ଡର ଲାଇନ କୁ ଶିଖେଇ ଦେଇଛନ୍ତି ଟେନ୍ଥ କ୍ଲାସ ରୁ ତ ମୋ ଦେହରେ ସେଇଟା ରହିଯାଇଚି। ଟେନ୍ଥ କ୍ଲାସ୍ ରୁ ତ ସବୁ ଫ୍ୟାମିଲି ଜାଣିଥିବ ପୁରା ବର୍ଡର ଲାଇନ୍ ରଖିବେ ଏଇଆ କରିବୁ ସେଇଆ କରିବୁ ଏଇୟା କରିବୁ।
ନାଇଁ ମୁଁ ତ ଟେନ୍ଥ କ୍ଲାସରେ ବି କହୁଥିଲି ମୁଁ ପଢିବି ବୋଲି। ତ ପଢେ ବସିକି। ଟେନ୍ଥ ରେ ହଁ ମୁଁ ପଢେ। ଟେନ୍ଥ ରେ ମାନେ ମୁଁ ବସିକି ସେଇ ମାନେ ମୁଁ କଣ କହିଲ କିଛି ବି ସ ମାନେ ବିଷୟ କାଢିବିନି ଗଣିତ ମାନେ ମାଥ ଧରିକି ବସ ପଡିବି, ସଲଭ୍ କରିବି ବସିକି। ମାନେ ମୁଁ ରାତିରେ ମାନେ ମୋତେ ମାଥ ସଲ୍ଭ୍ କରିବାକୁ ରାତିରେ ହିଁ ଭଲ ଲାଗେ। ତ ମୁଁ ଆଉ ଗୋଟେ ମୋର ଗୋଟେ ସାଙ୍ଗଟେ ମାନେ ସିଏ ମତେ ଭଏସ ରେକଡ଼ିଂ ୱାଟ୍ ଆପ୍ ରେ ପଠାଏ ତାର ଯାହା ବି ମାନେ ସିଏ ବି ରାତିରେ ଅନାଏ। ତ ତାର ମ୍ୟାଥ ରେ ଯାହାବି ଡାଉଟ୍ ହୁଏ ମତେ ପଠେଇବ ମୁଁ ତାକୁ କରିକି ଦେବି। କାହିଁକିନା ଆମ ସାର୍ ଯୋଉ ଦିଅନ୍ତି ସେତେବେଳେ ସେଟ୍ କୋଶ୍ଚିନ୍ ହଁ। ତ ଗୋଟେ ଗୋଟେ ସେଟ୍ ସାର, ଦିଟା ସେଟ୍ ସାର କାଲିକି ଆଣ ସକାଳେ। ଆମର ପୁଣି ମାନେ ତମେ ବିଶ୍ଵାସ କରିବନି ସେଇ ଟାଇମ ରେ ମୋର ମ୍ୟାଥ ଟିଉସନ୍ ଥିଲା ସକାଳ ଆମର ରୁହେ କେତେଟାରେ ସାଢ଼େ ପାଞ୍ଚଟା।
ଓହୋ।
ନା ସେ ସାଢେ ପାଞ୍ଚଟାରେ ମୁଁ ମାନେ ଶୋଇ ଶୋଇବି ଗୋଟେ କି ସାଢେ ଗୋଟେରେ ବସିକି ମ ମାନେ ସେତେବେଳକୁ ମୋର ଗୀ ମୁଁ ବି ମ୍ୟାଥ କରିବି ମୋର ଅଲଗା ଟେକ୍ନିକ୍ ମୁଁ ଏପଟେ ଟିକେ ମ୍ୟୁଜିକ ଚାଲିଥିବ। ଦାତା କରି।
ଆଚ୍ଛା। ତମେ ତାହେଲେ ମୋ ପିଇସ୍ ସିଙ୍କ ଭଳିଆ ମଁ ପିଇସି ତମ ଯାହା କହିଲ ମୋ ପିସୀଙ୍କ ସେୟା ହବ। ମୁଁ ମ୍ୟାଥକୁୁ ଦେଖିଲ ବହୁତ ଦୂରି ମାନେ ଦୌଡିକି ପଳେଇବି ନା ନା ମୋ ମ୍ୟାଥ ହବନି। ଯାହା ହଉ ଆଜି ଯାଏ ତ ମ୍ୟାଥ ରେ ମୁଁ ପାସ୍ ହେଇଯାଇଛି ସେଇଟା ବହୁତ ବଡ କଥା। ଯାହା ବିି ହଉ ଯେମିତି ହଉ ବୁଝିକି ବି ତାକୁ ମାରି ଯାଇଛି।
ଲିଟେରାଳି ବିଲିଭ କରିବନି ମାନ ମୋର ସେଭେନ୍ଥ କ୍ଲାସ ଆଇ ଗେସ। ତାପରେ ତ ଛାଡ ମାନେ ତାପରେ ମାନେ କେବେ ମାନେ ମୋର ସେଭେନ୍ଥ କ୍ଲାସ ଯାଏ ମୋର ମ୍ୟାଥରେ ହଣ୍ଡ୍ରେଡ ରୁ ହଣ୍ଡ୍ରେଡ ହଣ୍ଡ୍ରେଡ ଆଉଟ୍ ଅଫ୍ ହଣ୍ଡ୍ରେଡ ରହିଛି।
ଆଚ୍ଛା।
ସେଇ ଗୁଟା ମତେ ବହୁତ ଖୁସି ଲାଗେ ମାନେ ଗୋଟେ ଥର ତ ବିଷୟଥିଲା। ନାଇଣ୍ଟି ନାଇନ୍ ଆଣ୍ଡ ହାଫ୍ ଥିଲା ମ୍ୟାଥରେ ଆନୁଆଲରେ ମାନେ ମୁଁ ଏତେ ମତେ ଚିଡା ଲାଗିଲା ମାନେ ଆଉ କୋଉ ସବଜେକ୍ଟରେ କଣ କମିଯିବ ମୁଁ ଚଳିଗଲା। ମୋର ମ୍ୟାଥରେ କାହିଁକି ହାଫ ମାର୍କ କଟିଲା ମାନେ ମୁଁ କହିଲି କାହିଁକି ମୁଁ ଟିଚର ମ ମାନେ ଗୋଟେ କଣ ସଲଭିଙ୍ଗରେ କଣ ଗୋଟେ। ଷ୍ଟେପ ମାର୍କି ହୁଏ ତ ମ୍ୟାଥରେ ତମେ ଜାଣିଥିବ? ତ ସେଥିରେ କଣ ଗୋଟେ ଷ୍ଟେପ୍ ଖାଲି ମିସ୍ କରିଦେଇଥିଲି। ସେଇଥିପାଇଁ ହାପ ମିଳିଥିଲା ମାନେ ସେ ଜିନିଷଟା ଏତେ ଖରାପ ଲାଗିଲା ଆଉ ଗୋଟେ ହାପ ମାର୍କରେ ମୋର ହଣ୍ଡ୍ରେଡ ହେଇଥାନ୍ତା। ତାପରେ କିନ୍ତୁ ମାର୍କ ସବୁ ଫୁଲ ରୁ ଫୁଲ ରହିଲାନି ମୋର ମ୍ୟାଥ୍ ରେ। ପରେ ସେଭେନ୍ଥ କ୍ଲାସ ପରେ ଏଇଟ୍, ନାଇଁନ, ଟେନ୍ଥର ମ୍ୟାଥ ଅବିଓସଲି। ଟିକେ ଡିଫିକଲଟ୍ ଆଗ ଅପେକ୍ଷା।
ହଁ।
ହଁ ଫେର ବି ମତେ ଭଲ ଲାଗେ ମାନେ ଆଲଜେବ୍ରା ବହୁତ ଭଲ ଲାଗେ ମତେ। ଅ ଯୋଉ ଆଉ ଗୋଟେ ଜମେଟ୍ରି ଯୋଉ ଥିଲା ସେ ଜମେଟ୍ରିରେ ବି ମୋର ଭଲ ହିଁ ହୁଏ। ତାର ଯୋଉ ଟ୍ରିଗୋନୋମେଟ୍ରିକ ପାର୍ଟ। ସେଇଟା ମତେ ଭଲ ଲାଗେ କିନ୍ତୁ ତାର ଗୋଟେ ଗୋଟ କୋତ୍ସିନ୍ ମାନେ ସଲଭ୍ କରାଳକୁ ମୋର ଟିକେ ମାନେ ନାଇଁ ଆକଚୁଆଲି ଟେନ୍ଥ ପାଠ ଭଲ ଥିଲା ଟ ଟୁୱେଲ୍ଥ ରେ ଇଣ୍ଟିଗ୍ରେସନ ସେଇଟା ହିଁ ମୋର ଟିକେ ମାନେ ପ୍ରବ୍ଲେମ କରେଇଲା ମତେ ଯାହାବି। ମାନେ ମ୍ୟାଥରେ ଥିଲା ଟୁଏଲ୍ଥରେ ମୋର ଏଇଟ୍ ଫାଇଭ। ତ ସେଇଟା କମ ଥିଲା ମୋର କିନ୍ତୁ ସେଇ ଯୋଉ ମାନେ ସେ ଯୋଉ ଇଣ୍ଟିଗ୍ରେସନ ତମେ ତ ଇଣ୍ଟିଗ୍ରେସନ ପଡିଥିବ? ସେଇଟା ମାନେ ଭାରି ଚିଡା ଲାଗୁଥିବ ଆହୁରି ତମ ମାନେ ତ ଆହୁରି ଚିଡା ଲାଗୁଥିବ ସେ। ମେ ମାନେ ମତେ ତ ମ୍ୟାଥ ମୋର ଫେଭରେଟ ହେଇକି ସେ ଇଣ୍ଟିଗ୍ରେସନ ମତେ ଭାରି ଚିଡ଼ା ଲାଗେ।
ହଁ ସେଇଆପା
ମାନେ ବେକାରିଆ ଯୋଉଟା ଲାଗେ ସେଇଟା ସେଇଟା ହିଁ ତାକୁ ଛାଡିକ ସବୁ ମତେ ଡେରିଭେଟିଭ ତ ହେଇଯାଏ। କିନ୍ତୁ ସେ ଯୁ ଇଣ୍ଟିଗ୍ରେସନ।
ହୁଁ। ଯହା ହଉ ତମର ତ ମ୍ୟାଥ ଏତେ ପ୍ରିୟ କହୁଛ ଫାର୍ଷ୍ଟ ଟାଇମ ଶୁଣିକି ଭଲ ଲାଗିଲା।
ତମର କଣ ଫେଭରେଟ ସବଜେକ୍ଟ?
ମୋର ତ ଆଗରୁ ମୁଁ ସୋସିଆଲ ସାଇନ୍ସ ଭଲ ପାଉଥିଲି।
ହଁ।
ଏବେ ଫିଜିକ୍ସ, କେମିଷ୍ଟ୍ରି ଟିକେ ଟିକେ ଭଲ ଲାଗୁଛି।
ଫିଜିସ୍କି କେମେଷ୍ଟ୍ରୀ ମତେ କେମେଷ୍ଟ୍ରି ଭଲ ଲାଗୁଥିଲା ଫିଜିକସ ଟା ମାନେ ଟିକେ ଭଲ ଲାଗୁଥିଲା ଟିକେ ନୁହଁ ମାନେ ଅଧା ଅଧା।
ହୁଁ ଅହ।
ଆଉ ବାୟୋ ମତେ ବଢିଆ ଲାଗେ।
ହଉ ବାୟୋର କୋଉଟା?
ବାୟୋ ହିଁ ବଢିଦିଏ ମାନେ ଉଁ।
ମୁଁ ନେକ୍ଷ୍ଟ କଲ କଥା ହବା ଆଉ।
ହ ହଉ ଠିକ ଅଛି।
ହୁଁ।